ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ହଁ କୁଅ।
ହ୍ୟାଲୋ।
ହଁ ଶୁଣା ହଉନି ହ୍ୟାଲୋ।
ହଁ କୁହ।
ଆଉ କହୁଥିଲି କି ମୁଁ ତମ ଏନ ସି ରେ ବି ନାଁ ଲେଖେଇଥିଲି ଯେ, ହଁ ଗା ଗାଧେଇ ସାରିଲେଣି? ଆଜି ଟିକେ ଡେରିରେ ଗାଧେଇଲି ଆଜି ଟିଉସନ ନଥିଲା ସକାଳୁଆ। ଟିକେ ଡେରି କରିକି ଗାଧେଇଲି ଆଉ ଆଠଟା ବେଳକୁ ଆଉ ଜଲଦି ଉଠି ଯାଇଥିଲି ଛଅଟା ବେଳକୁ। ଛଅଟାରେ ଉଠି ଯାଇଥିଲି ହେଲେ ଗାଧେଇଲି ପୁରା ଲେଟ କରିକି ଟିକେ ଆଉ। ଆଠଟା ବେଳକୁ
ହୁଁ। ଯୋଉ କଣ କହୁଥିଲି କଣ କହିଲ ଏନ ସି ରେ?
ଏନ୍ସିରେ ନାଁ ଲେଖେଇଛି ମାନେ ଏ ଯୋଉ ପିଜି ପାଇଁ ହେଲେ ହଷ୍ଟେଲରେ ରହିପାଇଲିନି ପଳେଇ ଆଇଲି ଛାଡିକି।
ଭଲ ଲାଗିଲାନି।
ନାଁ।
ମୋର ତ ପ୍ରାୟ ସାଙ୍ଗ ସେଇଠି ପଢୁଥିଲେ।
ମୁଁ ଏଇନା ପା ଏଇନା ମାନେ ଛାଡି ଦେଇକି ପଳେଇ ଆଇଲିି ସିନା ଏଇନା ପସ୍ତ କହୁଛି କାଇଁ ବେକାର ଛାଡୁଥିଲି ଏଇନା ଚାକିରିୀ ହେଇସାରନ୍ତାଣି?
ହଁ ବା। ସେଟା ମାନେ କଷ୍ଟ ଲାଗେ କଷ୍ଟ ନ କଲେ କୃଷ୍ଣ କୋଉଠୁ ମିଳିବେ?
ସେଇଆତ ମାନେ ଯୋଉ କୁହନ୍ତିନି ବିନାଶ କାଳେ ବିପରୀତ ବୁଦ୍ଧି ସେଇଟା ମାନେ ମୋ ଉପରେ ମାନେ ସବୁଥର ଲା
ଲାଗୁ ହଉଛି ନା।
ସେଇଆ ବା। କଣ କରିବା ଆଉ ମାନେ ଯୋଉଟା ଭାଗ୍ୟରେ ଥିବ, ଭାଗ୍ୟ ଭାଗ୍ୟରେ ନଥିବ ସେଟା ତମେ କଲେ ବି ସେ ତମକୁ ତଣ୍ଟିଆ ମାରିକି ବିଦା କରିବ।
ତୋର ଇଏ ତ ଭାଗ୍ୟ ନୁହଁ ତୁ କାହିଁକି ଆଇଛୁ ଯା-ଯା ପଳା ଏଇଟୁ
ସେଇଆ।
ହଁ ରଜରେ ବୁଲାବୁଲି କରିଛ ନା?
ହଁ କରିଛି ଆଉ ହଁ।
ହ
ଆଜି ପ୍ଲାନ୍ କରୁଥିଲୁ ଯିବୁ ବୋଲି ଛତିଆ ସେଇ ଝିଅ ଦିଟା ପଳେଇଲେ ଆଉ ସେମାନେ ରହିଥିଲେ ଯାଇଥାନ୍ତୁ ମିଶିକି ଭାଇ ହେରିକା ସବୁ ସେ ପଳେଇଲେ ଆଉ କିଏ ଆଉ ଯାଉଛି ଖରାରେ?
କଟକ ମାର୍କେଟ ଉପରେ ପୁରା ତମ ଘର ନା କଣ?
ନା ନା ଆମର ମାନେ କ କଣ କହିଲ ଡ୍ରିମ୍ସ କଲେଜ ଜାଣିଛ?
ହଁ।
ସେଇ ଡ୍ରିମ୍ସ ପାଖରେ ଆମ ଘର। ସେଇଠୁ ଆଉ ଚାରି କିଲୋମିଟର ହବ ଆଉ।
ହଁ ହଁ ଆଚ୍ଛା ଆଚ୍ଛା।
ହଁ। ସେୟା କହିଲିନି ଟାଙ୍ଗିରେ ତମେ ଆସିଲି ଓହ୍ଲେଇ ପଡିବ ମୁଁ ଟାଙ୍ଗିରୁ ଯାଇକି ନେଇ ଆସିବି।
ହଁ ହଁ।
ଆଇଛ କେବେ ନା ଖାଲି ଶୁଣିଛ ଡ୍ରିମ୍ସ।
ହଁ ନାଁ ମୁଁ ଶୁଣୁଛି ଶୁଣିଛି ଫୋନରେ ଦେଖିଚି ବି ଜାଣିନି କେବେ?
ହଁ ହଁ।
ହଁ ସେଇଆଡେ ଉଁ ବନ୍ଧୁବାନ୍ଧବ କରିଆ ଯିବା ଆଉ। ତମ ପାଇଁ ଆମର ଗୋଟେ ଦିଦିଟେ ଯିବା ଆଉ।
ମୁଁ କଣ ମନା କରୁଛି ମୁଁ ପା କହୁଛି ଆସ ଆମ ଘରୁକୁ ବୁଲିଆକୁ।
ଭାରି ଖରା ଫେରେ ଆଜି। ମଣିଷ ହନ୍ତ ସନ୍ତ ହେଇଗଲେଣି ବା।
ଏବେ ମାନେ ଖରାଦିନେ ଯିଏ ବାହା ହୋଉଚନ୍ତି ଜୀବନ ଛାଡି ଯାଉଥିବ ପୁରା
ଖରା ଦିନ ବାହା ହବନି ଶୀତ ଦିନ ବାହ ହବ।
ମୁଁ ପା ମାମାଙ୍କୁ କହିଦେଇଛି ମାମା ମତେ ଦୟାକରିଦ ତତେ କୋହୁଚି ମୋ ଖରାଦିନେ ବାହାଘର କରିବୁ ଓ।
ଆମର ଏଇ ଆ ସ୍ ଯୋଉ ଗରମ ହଉଚି। ଏ ବର୍ଷା ଆମର କାହିଁକି କହିଲ ଉପର ଘର ଛାତ ଟା ପଡନି ନା
ହଁ ତମ ଯାହାହଲେ ବି ଘର ହେଇଗଲାଣିଁ ମାନେ ତଳ ଘର ଗୁଡା ଟିକେ ଥଣ୍ଡା ଲାଗୁଥିବ।
ହଁ ଥଣ୍ଡା ତ ଲାଗୁଚି। ହେଲେ ବି ସେ ଫ୍ୟାନ କୁଲର ଜମା କାମ କରୁନି। ଖାସ କରି ମୋ ଉପରେ ବୁଲର ପାଖରେ ବସିବ ମିନିମମ୍ ଅ ଅଧ ଘଣ୍ଟେ ପରେ ପୁରା ଦେହ ଟା ପୁରା ଥଣ୍ଡା ଲାଗିବ। ଆଉ ଉଠିବାକୁ ଇଛା ହବନି।
ମୁଁ ତ ମୁଁ ଷ୍ଟାଣ୍ଡ ଫ୍ୟାନ ଲଗେଇ ବଇଥିବି ମୋର ଝାଳ ବୋହୁଥିବ।
ହୁଁ ହୁଁ ଏତେ ଗରମ
ହଁ।
ଖରା ଦିନଟା କେମିତି ପାର ହେବା କେଜାଣି
ହଁ ଏବେ ଯୋଉ ସବୁ ଇ
ଅକ୍ଟୋବର ଲାଷ୍ଟ ଆଡିକି ଟିକେ ଟିକେ ଥଣ୍ଡା ପଡିବ ନା ଦିଦି
ହଁ ହଁ ଆଜ୍ଞା ଆଜ୍ଞା ଅକ୍ଟୋବର ନଭେମ୍ବର ରେ ବି ବେଳେ ବେଳେ ଆର ବର୍ଷ ନଭେମ୍ବର ହେଲେ ନାଇଁ ଶୀତ ପକେଇ ଆମେ ଏଗଜାମ ଦବାକୁ ଯାଇଥିଲୁ ତ ନେଇ ନଭେମ୍ବରରେ
ଓ ଆମ୍ପା ଆମ୍ପା ଉଠିଲୁ କେତେବେଳେ ଦିଇଟା କନ୍ଦର ବଳେ ଉ ଠିଲୁ ଉଠିକି ଗାଧେଇପାଧେଇକି ଖାଲି ଆମରରି ଚୋଉଁରା କତିରେ ମୂର୍ଜ ଫୁର୍ଜ ପକେଇ ଦେଇେଇକି ପଳେଇଲୁ ଡଙ୍ଗା ଫଙ୍ଗା ଭାସେଇବାକୁ।
ହଁ ଉପର କାର୍ତ୍ତିକ ମାସରେ ଟୋଟାଲ ଶୀତ ଅଛି କାର୍ତ୍ତିକପୂର୍ଣ୍ଣମି ବେଳକୁ
ନା।
ନବା ଜମା ମାନେ ଆ ଛୋଟ ବେଳେ ଯେତେଳେ ମାନେ କାର୍ତ୍ତିକ ମାସାରେ ଆମେ ନଈ ପ ଗାଧେଇକି ଆଉ ମାନେ ଏମିତି ଶୀତ ହୋଉଥିବ ଯେ କହିବା କଥା ନାହିଁ।
ତୁମେ କଣ ଉଠଥିବ କିଛି ହୁଏନା।
ହଁ ଏବେ ଆଉ ମାନେ ଦିଇ ତିନି ବର୍ଷ ହେଲା ଶୀତ କେନ୍ତିଆ କାର୍ତ୍ତିକ ପୂର୍ଣ୍ଣମୀରେ ନାହିଁ।
ହଁ ସିଏ ଶୀତ ହୋଉନି। କିଏ ହୋଉଚି ଖରା କିନ୍ତୁ ପ୍ରବଳ ହୋଉଛି।
ଏ ଗଛ ଆ ଯୋଉ କାଟି କୁଟି ଦୋଉଛନ୍ତି ସେମାନୋନେ ସବୁ ତାର ଇଏ ଗୁଡା କ୍ଲାଇମେଟ ଗୁଡା ମାନେ ଚେଞ୍ଜ ହେଇଯାଉଛି। ଶୀତ ଦିନେ ଏାର ବର୍ଷ କେତେ ବର୍ଷା ହେଇଚି କହିଲ ଶୀତ ଦିନେ ପ୍ରବଳ ବର୍ଷ ରାଇଚି
ଯୋଉ ଏଇ ବର୍ଷ ଲାଷ୍ଟ ଆଡିକି ଯୋଉ ଭାରି ଯୋଉ ପନ୍ଦର ଦିନ ଭଳି ଭାରି ଶୀତ ହେଲା ପୁରା କାଠ ଶୀତ ଯୋଉ କୁହନ୍ତିନି।
ହଁ ହଁ ପୁରା ମାନେ ବହୁତ ଶୀତ ହେଲା।
ହଁ ହେଲା ସମସ୍ତେ କହିଲେ କହିଲେ ଏଇଭଳିଆ ଶୀତ ହୋଉଚି ସେଇଭଳିଆ ଖରା ହବ। ତାଠାରୁ ବି ଅଧ କରାହୋଉଛି।
ସେଇଆ ପା
ବର୍ଷା ଟା ହବା କଥା ହେଇପାରୁନି ଠିକ ସେ ଆଉ କଣ କରିବ।
ସିଏ ଅବିକା ବର୍ଷା ଦିନେ ବର୍ଷା ହବନି ପୁଣି ଆର ବର୍ଷ ଭଳିଆ ଶୀତ ଦିନେ ସେ ବର୍ଷା ଟା ହବ ଆଉ।
ହଁ ଆଉ। ଯାହା ହବ ଦେଖାଯିବ ଆଉ କଣ କରିବା କୁହନ।
ହଁ।
ହୁଁ ଆଉ ଘରେ କଣ କରୁଚନ୍ତି?
ଘରେ ଇଏ ଆଜି। ଉଁ ମାମା ହରିଆ ସବୁ ରୋଷେଇ ବାସ ଆରମ୍ଭ କଲେ ଆଜି ଆମର ଭେଜ୍ ନନଭେଜ୍ କିଛି ଆସିନି। ଆସିନି ଆଉ ମୁଁ ଆଉ ମୁଁ ଆମର ସବୁ ଆଣିବାକୁ ଯାଏ ମୁଁ ଆଜି ଆଉ ଗଲିନି। କି ମାଣ୍ଟେଇକି ବସିଲି ଆଇଲାନି ଆଉ।
ଉଠିଲ କେତ ବେଳେ।
ମୁଁ ଉଠିଲିଣୀ ଆସିକି ସାଢେ ପାନ୍ସଟାରୁ ସବୁବୋଳେ ସାଢେ ପାନ୍ସଟାରୁ ହିଁ ଉଠେ। ନା ଟା ସେ ଯୋଉ ଝିଅ ହରିକା ଆଇଥିଲେ ଆମ ଭଉଣୀ ହରିକା ସେ ବସିକି ଗପ୍ ଉଠିଲି ତାଙ୍କ ସାଙ୍ଗରେ ଆଉ। ମୋର୍ ତ ସବୁବେଳେ ଉଠିବାକୁ ପଡୁଛି ସେତିକି ବେଳେ କାହିଁକିନା ଯୋଉ ମୋ ଭାଇଟା ଯାଉଛି ତ ତାକ୍ କୁ ଭାତ ବାଢିକି ଦଉଛି। ସେଥିପାଇଁ ଡେଲି ସାଢେ ପାଞ୍ଚଟାରେ ଉଠିବାକୁ ପଡୁଛି। ନହେଲେ ଆଗରୁ ମୁଁ ଗଧ ଭଳିଆ ଶୋଉଥିଲି ସାତୁଟା ଯାଏ।
ମୋର ତ ଟିକେ ଅଳସୀ ନୀତି ଅଛି ମୁଁ ଟିକେ ଅଧିକା ଟାଇମ୍ ଶୋଉଛି।
ଇ ମା ମୁଁ ପା ମାନେ ଏବେ ତାପରେ ପୁଣି ଟ୍ୟୁସନ୍ ବି ରହିଯାଉଛି ସକାଳୁଆ। ତାପରେ ମାନେ ଉଠିକି ମୁଁ ଆ ଯେ ଜଲଦି ନଗାଧେଇଲେ ଲାଇନ୍ ଲାଗିଯାଉଛନ୍ତି ତାପରକୁ ତାପର। ମତେ ଟ୍ୟୁସନ୍ ଯିବାକୁ ପଡିବ ନା ମୁଁ ମୋର ପାଞ୍ଚଟାରେ ଉଠିକି ଗାଧେଇ୍
ତାପରେ ତାର ଭାତ ଭାତ ବାଢିକି ଦେବି ତାପରେ ସେ ତାକୁ ଡାକିବି ଆସି ଗାଦେଇକି ଆସି ତାକୁ ଡାକିଲେ ସେ ଟୋକା ତାର ଉଠିକି ଗାଧେଇ ଯିବ। ତାପରେ ପୁଣି ମୋ ଦାଦାଙ୍କ ଝିଅ ସେ ଗୋଟେ ଶିଶୁ ମନ୍ଦିରରେ ରହିଯାଇଛି। ସିଏ ତାପରେ ପୁଣି ସିଏ ଗାଧୋଇବ ଏମତି ଆଉ।
ଭଲ ଆଉ। ଭାଇ ଭଉଣୀ ସବୁ ଥିବେ ଘରେ ମାନେ ବର୍ଷା ହୁଁ ପକଉଥିବ ହଁ କି ଗୋଟେ ପଟି ଖେଳ କରୁଥିବେ ଏଇ ଯୋଉ ଦେଇ ଘରେ ପସିଲା। କିଏ ହଉଛି ମୋବାଇଲ ଦେଖୁଥିବ ଭାରି ବଢିଆ ଲାଗେ। କି କଣ୍ କ'ଣ ଗୋଟେ ଖାଇବା ପିଇବା ହଉଥିବ
ଏଇଥର ଯୋଉ ମାମୁଁ ଘରକୁ ଯାଇଥିଲୁ ହେଲା ଏଇଥର ମାମୁଁ ଘରକୁ ଯାଇ ଇଲେ ମାମୁଁଙ୍କ ପୁଅଗୁରା ଦିଟାଙ୍କ ଛୋଟିଆ ଛୋଟିଆ ଆଉ ବଡ ମାମୁଁଙ୍କ ତାଙ୍କ ଝିଅଟା ଟିକେ ବଡ ହେଇଗଲାଣି ଆଉ। ସେ ଏଇଠ୍ କ୍ଲାସରେ ପଢୁଛି। ଏଇ ଯୋଉ ମୁଁ ମୋର ସେଇ ରାଜକୁମାର ର ବ୍ଲଗ୍ ଗୁଡା ଦେଖୁଥିଲି ହେଲା। ତାପରେ ସିଏ ତାର ଆସିଗଲାଣି ନା ଏ ନାନୀ ଏଗୁଡା କଣ ଦେଖୁଛୁ? ନା ମୁଁ କହିଲି ହଁ ଯୋଉ ଭୂତ ଇଏ ଦେଖୁଛୁ ବା। ନା ମୁଁ ଚାଲନୁ ସମସ୍ତେ ଟିକେ ମିଶିକି ଦେଖିବା ଦେଖିଲୁ ଚା ଯୋଉ ଚାରି ପାଞ୍ଚ ଦିନ ରହିଲୁ ଡେଲି ମାନେ ସକାଳୁ ଉଠିବୁ ଗାଧୋଇ ପାଧେଇ ଖାଇଦକି ସବୁ ଯାଁ ପାଞ୍ଚ ଜଣ ଯାକ ଛଅ ଜଣ ଯାକ ବସିକି ସେ ଲାଇଟ୍ ଫ୍ୟାନ୍ ବନ୍ଦ କରଦବୁ ତାପରେ ଏସିି ଲଗେଇଦେଇ ସେଆକୁ ବସିକି ସବୁ ଦେଖିବୁ ଆଉ।
ବଢିଆ ଲାଗୁଥୁବ ଆଉ।
ହଁ।
ଭଲ ଲାଗେନା କହିଲା ଦେଖିଆ ସେ ଖୁସି ହବ ମାନେ ଅଲ ଗା ପ୍ରକାର ଖୁସି ହେବେ।
ଅଭ୍ୟାସ ଏନ୍ତି ସମସ୍ତେ ବସିକି ଖାଇଲୁ ଆମ ବଡ ବାପାଙ୍କ ପୁଅ ସେ ଝିଅ ଦି ଜଣ
ଭଉଣୀ ଦିଇ ଜଣ। ଆଉ ଆମ ପିଇସି ନାନୀ ଆଇଚନ୍ତି ସିଏ ସମସ୍ତେ ବସିକି ମିଶି ମାଶିକି ଖାଇଲୁ ଆଉ।
ଅହଁ। ହଁ ଭଲ ନା ଆମର ତ ଘରେ ମିଶିକି ରହିବା। ଅଁ ସାତ ଆଠ ଜଣ ସବୁ ମିଶିକି ଖାଇବା ବସିକି ଖଟି କରିବା ମୁଁ ତ ଗପିବି ଗପି ଗପି ମୋତେ ଆଉ ଖାଇବା ପିଇବା ମୁଁ ସବୁ ଭୁଲି ଯିବି।
ହୁଁ
ସତର ବା ହଁ ଆମ ସ୍କୁଲରେ ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି ବର୍ଷା ହବ ସାର୍ ପଳବେ ଅଫିସ ରୁମ ଖଟି କରିବାକୁ ଆମର ଯୋଉ ଖୁସି କହିଲେ ନା ସରେ ସାରେ ପଳେଇବ ଯାହା ଉତ୍ପାତ ହୋଉଥିବୁ ପୁଅଝିଅ ଆଉ ଭାବୁଥିବ ଆଉ। ନାଚ, ଗୀତ ପୁରା ଏଇ ଯୋଉ ହାଇଲାଇଟ କରୁଚୁ ନା
ଆଉ ତମର ଇଏ କଣମ ପ୍ଲସ ଥ୍ରୀ କୋଉଠି ସେଇ ଏନ ସି ରେ କ ନା ଅଲଗା କଲେଜ
ନା ଚିତଳ
ଓ ଏନ ସି ଟା ତମଠୁ ଦୂ ଘରଠୁ ଦୂରୁ ନା କଣ?
ଖ
ଓହୋ ହଉ ଆଉ ଗୋଟେ କରୁଚି ଆଁ କାଟିକି